ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ
ହୁଁ
ହଁ ମାଝୀ ବାବୁ ନମସ୍କାର
ନମସ୍କାର କଣ କରୁଛ
ପଢାପଢି ଟିକେ ଥିଲା ଆଉ କଣ କରିବି
ଶୁଭିଲାନି କଣ କହିଲ
ଆଜ୍ଞା ଏଇ ପଢ଼ା ପଢ଼ି ଟିକେ ଥିଲା ଆଉ ଆପଣ କଣ କରୁଥିଲେ
ମୁଁ ଶୋଇଥିଲି ବା
ଓହୋ ଆଉ ଆପଣଙ୍କ ସାଙ୍ଗ ଭାନୁଚନ୍ଦ୍ର କଲ୍ କରିନାହାନ୍ତି କି ଆପଣଙ୍କୁ ଆଜି
ଭହାନୁଚନ୍ଦ୍ର ଆସୁଛନ୍ତି
ଓହୋ ଆପଣ ଆଜି କାଁ ଏତେ ଜଲଦି ଆସିବେ ଦି ଜଣ କଣ କରିବ ତମେ
ସିଏ କହିଲା କଣ ତାର ଟିକେ ଏପଟେ କାମ ରହିଯାଉଛି କଁ ଆସିବ କହୁଛି
ଆଜି କଣ ଆପଣ ଜଲ୍ଦି ଖେଳିବେ କି
ଖେଳିବା ବର୍ଷା ହକୁ ଯା ଖେଳିବେନି
କଣ ଆଜି ପାଗ ଦେଇଛି ଭଲ ବର୍ଷା ଛାଡି ଯାଇଛି ଆଉ ଆସିବେ ନା ରେ କାଲି ଚେନ୍ନାଇ ବୁଲ ହାରିକି ଯାଇଛନ୍ତି ଆଜି ଦେଖିବେ ନିଶ୍ଚୟ ଆସିବେ
ହଁ ଯେ କିନ୍ତୁ ଏ କାଦୁଅ ମାଦୁଅ କ ମାନେ ସେ ଗୋବର ପୁଣି ପଡିଥିବ ପେଣ୍ଟ ସାର୍ଟ ଅସନା ହେବ ଆ କିଏ ଖେଳିବ
ଆସ କଣ ଆସ ତ କଣ ସକାଳ ଦିନ ସାରା ବର୍ଷା ହଉଛି ପୁରା ବର୍ଷା ଋତୁ ଆସିଲାଣି ଆଗମନ ଦେଲାଣି ଆଉ କଣ ସକାଳ ଛଅରୁୁ ଦିନ ଗୋଟେ ସାତ ଆଠ ଘଣ୍ଟା ଧରି ଆଜି ଦୀର୍ଘ ସାତ ଘଣ୍ଟ ରୁ ଜୋରରେ ବର୍ଷା ହେଇଛି
ହଁ ମାନେ ଏଇ ଏଇ ଯୋଉ ବର୍ଷା ଟା ଏଇ ଯୋଉ ବର୍ଷା ଟା ଗୋଟେ ବର୍ଷା ବର୍ଷା ଭଳିଆ ଲାଗିଲା ନହେଲେ ଆଗ ଯୋଉ ବର୍ଷା ହଇ କହନି କହନି
କାଳବୗଶାଖି କୁହାଯାଏ
କଉଟାକୁ
ଯୋଉଟା ହଉଥିଲା ଆଗରୁ ସେଇଟା କାଳବୈଶାଖୀ ମଝିରେ ମଝିରେ ଆସିୁଥିଲା ଛା ମାନେ ଚାଞ୍ଚି ଦଉଥିଲା ଦଉଥିଲା ସେଟା କାଳ ବୈଶାଖୀ ଛାଡ ଆଉ ଆପଣ ଆଜି କଣ ଆପଣଙ୍କ ଘରେ କଣ କଣ କରୁଛନ୍ତି ସମସ୍ତେ ଆ
ମାନେ
ଘରେ ସମସ୍ତେ କଣ କହୁଛନ୍ତି
ଘରେ ଆମ ଭଉଣୀ ଶୋଇଛି ବାପା ଆଉ ସେପଟେ କହିଛନ୍ତି ବୋଉ ଫୋନ ଦେଖୁଛି ଏମିତି ଆଉ
ଆଉ ଆପଣ ଆଜି କଣ, ସକାଳେ-ସକାଳେ କେତେବେଳେ ଉଠିଲେ?
ସକାଳେ ଆଜି ଟିକେ ଉଠିବା ଲେଟ୍ ହେଇଗଲା। ମୁଁ ସେ ଉଠେଇ ସେ ଶୀଘ୍ର ଉଠେଇି। ଆଜି ଯେହେତୁ ଟିକେ ପାଗ ଟିକେ, କୋହୁଲିଆ ଦେଖେଇଛି। ଭୟାନକ ପବନ ଖାଇ କି ନିଦ ଲାଗି ଯାଇଛି।
ଆଉ ଆମର ତ କଣ ସକାଳ ଛଅ ରୁ ଉଠିଲି ରେ, ସାଢ଼େ ଛଅଟାରେ ବସ୍ ଧରିକି କଲେଜ ଗଲି। କଲେଜରୁ ଆସୁ ଆସୁ ସାଢ଼େ ଗୋଟେ। ବର୍ଷା ଓଦା ହଉଥାଏ। ସେ ଯୋତା ମାନେ ତମେ ଜାଣିଥିବ ଆମ ଜଗନ୍ନାଥ କଲୋନୀରେ କେତେ ପାଣି ହୁଏ। ଆସିଲା ବେଳକୁ ଜୋତା ପୋତା ପୁରା ଓଦା ପୁରା ଆଣ୍ଠୁ
ହଁ ବା ସେ ମାନେ ଯୋଉ ସାଇଟ୍ ରେ ସାଇଟ୍ ରେ ଯୋଉ ଯିବା ଆସିବା ପାଇଁ ବାଟଟା ଥିଲା। ସେଠି ବି ସେ ଗାଡ଼ି ରଖି ଦେଇଛନ୍ତି। ଆଉ ଆମର ତ ଏଇଠି ଯୋଉ ପାଣି ତ ଆଣ୍ଠିଏ ଆଣ୍ଠିଏ ପାଣି।
ହଁ ମ, ମୁଁ ଗୋଡା ମୋ ଜୋତା ଭିତରେ ପାଣି ପଶିଗଲା ଆଜି। ସବୁ ଜୋତା ପୁରା ଆ ଯାଇଛି ନଷ୍ଟ।
ତାକୁ ଏଇନା ସ-ସ ସଫା କରିକି ଶୁଖେଇ ବିି ହବନି ତାକୁ ଖ ରା ନାହିଁ। ତାକୁ ଶୁଖେଇ ବି ହବନି। ହଉ ଗୋଟେ ବାହାନା ମିଳିଗଲା ଆଉ। ଆପଣ ମାନେ କଲେଜ ନ ଯିବାର ଆଉ।
ନାଇଁ ଅବଶ୍ୟ କାଲି ଆମର ଅଛି, ପି ଅଛି ମାନେ ପି ଯୋଉଟା ଅଛି ଆମର। ସେଥିରେ ଏୟାର କିଛି ଦରକାରୀ ନାହିଁ। ନା ପିଇ ହଉଛି ଉଁ ଫିଜିକାଲ ରେ, ଏ କଣ ତ କୁହନ୍ତି ପଢ଼ା? ମାନେ ଆମର ପିଟି ସାର୍ ଯୋଉ ନଥାନ୍ତି ଓଡ଼ିଆରେ ସେଇ ପିଟି ସାର୍। ସେ ତାର ସବଜେକ୍ଟ ଆମର ଅଛି ଅଶି ନବେ ମାର୍କର।
ଓହୋ ତାକୁ ପରୀକ୍ଷାଟା ଦବ?
ଆଜ୍ଞା।
ହ ଆଉ ଆପଣ ଆଜି ଲଞ୍ଚ? ଲଞ୍ଚ ଆଜି ଆମର ସାଦା। ସାଦା ଥିଲା।
ହଁ ଆଜି ତ ମଙ୍ଗଳବାର, ମାଷ୍ଟ-ମୁଁ ସମସ୍ତଙ୍କ ଘରେ ସାଦା ହୁଏ। ଆପଣ କଣ ଖାଇଲେ ଭାତ ଡାଲମା ଆଉ?
ହଁ ହଁ। କୁଆଡ଼େ ଯାଉଛ ନା କଣ? କଣ? ଓ ହ, ହ ହଉ ମୁଁ ଯାହାଦେଲେ କାଢ଼ିଦେବି ଆଉ। ହଉ।
ହୁଁ ଭାତ ଡାଲମା
ତାପରେ ଆମର ପୋଟଳ ଆଳୁ ଭଜା।
ହୁଁ ହୁଁ ହୁଁ।
ଆଉ ଖୁଦୁ ପାଣି
କଉ ପାଣି?
ଖୁଦୁ ପାଣି।
ସେ କି ପାଣି?
ଖାଇନୁ କେବେ?
ତମେ ବରମପୁରିଆ ଲୋକ, ସେଇ ପାଣିପାଗ ଖାଅ ଅଧିକ।
ନାଇଁ ଆମେ କଣ ବରମପୁର ଲୋକ। ହଁ ଯେ ଶୁଣ, ଖୁଦୁ ପାଣି ହଉଛି ଆମର ଦହି ତାପରେ ଯୋଉ, ଚାଉଳକୁ ମାନେ କଣ? ହଁ ଗୋଟେ ବେଳେ ତାକୁ କାଞ୍ଜିିବି କହନ୍ତି।
ହଁ ଆମେ ହେଲେ କାଞ୍ଜି କହୁ ହଁ।
ହଁ ସେଇ କାଞ୍ଜି। ତା ଆଉ ଗୋଟେ ନାଁ ହେଉଛି ଖୁଦୂ ପାଣି। ହଁ। ହଁ ହଁ। ହଉ ହଉ।
ହଁ କୁହ। ଆଚ୍ଛା ଏତିକି ଖାଇଛ ଆମର ତ ସେଇ ଭାତ, ହରଡ଼ ଡାଲି, ସୋୟା ତରକାରୀ।
ସୋୟାବିନି
କୁନ୍ଦୁରି ଭଜା ଏମିତି ଆଉ ଆଣ୍ଟି କଣ ବୁଲି ଯାଇଥିଲ ପୁରୀ? ଓହୋ। ଓହୋ। ହଁ ଆଜି ତ ମଙ୍ଗଳବାରେ ଆଉ।
ଆଁ ମତେ ଟିକେ ଦୁଃଖରେ ମୁଁ ଟିକେ ଅଛି।
କାହିଁକି?
ଆମର ମାଝି ବାବୁ କାଲି ଯାଇଥିଲେ ପୁରୀ। ପୁରୀ ଯାଇକି ଦୀପ ନଗେଇଲା ବେଳକୁ ଦୀପ ନିଭିିଗଲା।
ହଁ ମାନେ ଦୀପଟା ଉଠେଇଲା ବେଳୁ
ସମସ୍ତେ ମାଝି ବାବୁଙ୍କ ଦୋଷ ଦୋଉଚନ୍ତି, ମାଝି ବାବୁ କାହିଁକି ଦୀପ ନଗେଇଲେ।
ସେ ସି ସିଏ ଲଗେଇଲା ବେଳକୁ ଅମଙ୍ଗଳ ହୋଉଚି ଓଡିଶାର।
ନାଇଁ ନାଇଁ ଅମଙ୍ଗଳ ସେଠି ନାଇଁ ଅମଙ୍ଗଳ ଲୋକମାନେ ଆଶା କରୁଛନ୍ତି ସେ ଗୋଟେ ନିରୀହ ଲୋକ। ମୁଖ୍ୟମନ୍ତ୍ରୀ ହେଇଗଲେ ଲୋକ ସହି ପାରୁନାହାଁନ୍ତି।
ହଁ ହୋଉ ଛାଡନ୍ତୁ, ଆମକୁ କଣ ମିଳିବ ସେଇ ବିଷୟ ବସ୍ତୁ ଉପରେ ଆଲୋଚନା କରିକି। ଆଉ ଆପଣ କଣ କହୁଥିଲେ ଗୋଟେ କଣ ନୂଆ ଗାଡି ଫାଡି କିଣିବେ କଣ ହେଲା?
ନୂଆ ଗାଡି ନୂଆ ଗାଡି କିଣିବାରେ ଇଚ୍ଛା ତ ଅଛି କିନ୍ତୁ ପା ଗାରେ ଅର୍ଥ ନାହିଁ ବୁଝିଲେ। ତ ମୁଁ ଭାବୁଛି ହୁଁ କିଛିଟା ମାନେ ଲୋନ କରି ଆଣିଦେବି ଆଉ।
ହଁ ଏବେ ତ ଆଜି କାଲିକା ଇ ଏମ ଆଇ ଚାଲିଚି। ଦେଖିକି ଗୋଟେ ଭଲ ଗାଡି ଇ ଏମ ଆଇ ରେ ଆଣି ଦିଅନ୍ତୁ। ଭଲ ହୁଅନ୍ତା।
ସେଇ କଥା।
ତାପରେ ଆପଣ କଣ ଗୋଟେ ଜାଗା ଟେ କିଣିଥିଲେ ଷୋଳଶ ସ୍କୋୟାର ଫୁଟୁର। ହାଇଟେକ ପାଖରେ ମୁଁ ଶୁଣୁଥିଲି।
ସେଟା କିଣିଛି ଷୋଳଶ ନୁହଁ, ଷୋଳଶହ ନୁହଁ ଅଠରଶହ ଅଠରଶହ।
କେତେ ସମୟ ପଡିଲା ଗୁଣ୍ଠ କେତେ? ଇନ୍ଫୋସିଟି କେତେ? ଗୁଣ୍ଠ ଗୁଣ୍ଠ ଗୁଣ୍ଠ। ସରିଗଲା ସବୁ ପଇସା। ସେଠି ଗୁଣ୍ଠ କେତେ ଟଙ୍କା ପଡିବି?
ସେଇଟା ଏକାଥରେ ଘର ଜାଗ ଗା ସହିତ ଘର କିଣିଦେଲି ମତେ ଏଇ ସେଇ ପଇଲା ସାଢେ ଛଅ କୋଟି।
ସାଢ଼େ ଛଅ ଆଉ ଭଲ ଦାମ ପଡିଚି ଆଉ କଣ।
ଆଉ ଆଜି ତ ବର୍ଷା ହେଲା ଆଜି ଖେଳି ହବନି।
ହୁଁ ଆଜି ତ ପା ପା ମାଟି ଫାଟି ଓଦା ପୁରା। କାଦୁଅ ହେଇଯାଇଥିବ। ତାପରେ ଆଜି ବର୍ଷା ପାଗକୁ ଶୁଖିିବନି। ତ ଭାରି କ ଖେଳିହବନି ଅବାଗିଆ ଲାଗିବ ବୋହୁତ।
ହୁଁ ଆଜି ଟିଉସନ ଅଛି?
ଟୁୟୁସନ୍ ନାହିଁ ଆଜି। ଅ ଆଜି ପାଞ୍ଚଟା ବେଳକୁ ଥିଲା ଦେଖାଯାଉ। କଣ ହୋଉଚି ମୋର।
ହୁଁ, ଆଉ ଆଶୁତୋଷ କଣ କହିଲା?
ସିଏ କାଇଁ ଆଉ ଫୋନ୍ ଫାନ୍ କିଛି ଉଠୋଉନାହାନ୍ତି। ମୁଁ ତାଙ୍କୁ ପାଖାପାଖି ଦିଇ ଦିଇଟା ନମ୍ବରରୁ କଲ୍ କରିସାରିଲାଣି। ସିଏ କାଇଁ ଉଠୋଉନାହାନ୍ତି ତ।
ଦେଖନ୍ତୁ ଆଗକୁ କଣ ହୋଉଚି ନା କଣ
ହୁଁ, ଦେଖାଯାଉ କଣ ହୋଉଚି।
ଓହୋ ମୁଁ ଭାବୁଚି ବ୍ୟାଡମିଣ୍ଟନ କ୍ଲବ ଗୋଟେ ଜଏନ୍ କରି ଖେଳିବି।
କରୁନୁ।
ଘରେ ମନା କରିବେ।
କେତେ ଟଙ୍କା ପଡ଼ିବକି ମାସକୁ।
ପାଞ୍ଚଶହ।
ମାସକୁ ପାଞ୍ଚହଟଙ୍କା ପଡ଼ିବତ କର
ଘରେମନା କରିବା
ଏତେ ରୋଜଗାର କରୁଛ ଆସୁ ପାଞ୍ଚ ଦି ପ ହଉନି କଣ ଏମିତି ହଉଛି ଜାଗା କିମି ଦଉଛ କାର କିଣିି ଦଉଛ କଣ ହୁଁ
ହୁଁ ଘରେ ମନନା କରି ଆ ଇଚଛଁ ଆଉ ହ ଧର ବ୍ୟାଡମିଣ୍ଟନ କ୍ଲବ ମୁଁ ଜଏନ୍ କଲି, ତ ସେଠୁ କୋଉ କୋଉ ଜାଗା ମୁଁ ଯାଇପାରିବି
ଷ୍ଟେଟ୍ ଲେବୁଲ ନାସନଲ ଲେବଲ ହୁଁ ଜାତୀୟ ଜାତୀୟ ପଦ ହେଇପାରିବ ଜାତୀୟ ପଦ
ହଁ ଯେ ମାନେ ମତେ ମାନେ ଅ ସ୍ତର ବାଇ ସ୍ତରକୁ ପ୍ରଥମ ସ୍ତରରୁ ଦ୍ଵିତୀୟ ସ୍ତର ମାନେ କେମିତି ଷ୍ଟେପ୍ ବାଇ ଷ୍ଟେପ୍ କୁହ
ପାଞ୍ଚ ଟାକ ତମେ ଖେଳିବ ଡିଷ୍ଟ୍ରିକ୍ଟ ଲେବଲ
ହୁଁ
ଫ ଖେଳିବ ତମ ଡିଷ୍ଟ୍ରିକଟ ଲେବଲ
ହୁଁ
ଆଗ ଲୋକାଲ, ଲୋକାଲ୍ ପରେ ଡିଷ୍ଟ୍ରିକ୍ଟ, ଡିଷ୍ଟ୍ରିକ୍ଟ ପରେ ଷ୍ଟେଟ, ଷ୍ଟେଟ୍ ପରେ ନ୍ୟସନାଲ, ନ୍ୟାସନାଲ ପରେ ଇଣ୍ଟରନ୍ୟାସନାଲ ପୁରା ବିଶ୍ଵ
ହ, ମାନେ ଏଇ ଯୋଉ ବ୍ୟାଡମିଣ୍ଟନ କ୍ଲବ ରୁ ପୁଣି କଣ ମାନେ ଡାଇକ୍ଟ କଣ ଠିକ ଖେଳିବ
ନା ବ୍ୟାଡମିଣ୍ଟନ କ୍ଲବ ତମକୁ ଆଗ ସେଇ ପାଖା ପାାଖି ଚିନା ଚିନି ଗୋଟେ କଣ ଅଲଗା ଅଲଗ କ୍ଲବ ରେ ମ୍ୟାଚ୍ ପକେଇବି।
ଆଚ୍ଛା
ତାପରେ ତୁମକୁ ଧୀରେ ଧୀରେ ଡିଷ୍ଟ୍ରିକ୍ଟ ଖେଳାଇବେ ମାନେ ଖୋର୍ଦ୍ଧା ଡିଷ୍ଟ୍ରିକ୍ଟୁ ତୁମେ ରିପ୍ରେଜେଣ୍ଟ କରିବ
ଆଚଛା ଭଲ ଫିଲ୍ଡ
ଖୋର୍ଦ୍ଧାପୁର ଓଡିଶା ପାଇଁ ଖେଳିବ
ହଁ ହଁ
ଓଡିଶା ପେଇଁ ଖେଳିଲା ପରେ, ତମେ ପୁରା ଭାରତ ପାଇଁ ଖେଳିବ, ଏମିତି ଆଉ
ଏମତି ସବୁ ଖେଳନ୍ତି ନା, ତାମାନେ ସେ ଟିକେ ଷ୍ଟ୍ରଙ୍ଗ୍ ହିଁ ଖେଳିବାକୁ ପଡିବ
ସେଟିକି ଥିଲେ ହିଁ ତମେ ଆଗକୁ ଯାଇପାରିବ କାରଣ ବହୁତ ପିଲାଙ୍କୁ ମୁଁ ଦେଖିଛି ସିଏ ଖେଳନ୍ତି ଭଲ, କିନ୍ତୁ ତାଙ୍କର ବାପ ମା ସପୋର୍ଟ ଦିଅନ୍ତିନି କି, ଏମିତି ବହୁତ ସାରା ପ୍ରୋବ୍ଲେମ୍ୁପଢ଼ାପଢ଼ି ଚକରରେ ତାପରେ ଆମେ ମୁଁ ଯେତିକି ଜାଣିଛି, ମୁଁ ଗୋଟେ ସାଙ୍ଗଟେ ବିଜିମନରେ ପଢେ।
ହଁ
ଏ ନ ଦଶମ ଶ୍ରେଣୀରେ ବଡମିଣ୍ଟନ୍ ନ୍ୟସନାଲ ଲବେଲ ଯାଇଛି ବୋଲି ତାକୁ ସ୍କୁଲରେ ମାର୍କ ତାକୁ କୋଏଶ ପର ନଦୀକୁବୁଡେଇ ଦେଇଛନ୍ତି, ସେ କେତେ ଚାଳିଶ ଥା ାଠିଏ କରିଥିଲେ। ତାକୁ ସବୁ ଟାଲଟିକାଲ ମେଡିକାଲକୋଡ଼ିଏ, ତାକୁ ତାପରେ କମ୍ପି ତାକୁ ଯେହେତୁ କୋଟାଏ ତା ରୁଲ୍ ଅଛି ଯେ ଖେଳ ଖେଳୁ ତାକୁ ରିଲାକ୍ସେସନ ଦେଇଛନ୍ତି, ମାନେ ତାକୁ ଆ ଟ୍ୱଟି ପରସେଟେ
ହଁ ଭ ସିଏ ଯ ଖେଳ ରେ ଭଲ କଲେ ମାନେ ସେରୁ ମାର୍ଗ ଦଧ କେତଥିଲା ହୁଁ
ତ ଏମିତି ଆଉ ଯଦି ଯୋଉଟା କରିବ ଭଲରେ କରିବ, ହଉ ହଉ ଆପଣ ଆଉ ଯାଆନ୍ତୁ ଓ ହ ହଉ
ହୋଉ।